ହଁ ହୁଁ ହୁଁ
କଣ କରୁଥିଲେ?
ଏବେ ଆମେ ଏଇଠୁ ବସିଛୁ। ଲାଇନ୍ ତ ନାହିଁ ଏବେ ଟିଭି ଦେଖୁଥିଲୁ ଲାଇନ କଟିଯିବାରୁ ଏଇଠି ବସିଛୁ ଆଉ କଣ କରିବୁ।
ହଁ ହଁ। ଟିଭିରେ କଣ କଣ ଦେଖନ୍ତି କଣ ସିରିଏଲ ନା କଣ ଫିଲ୍ମ?
ନାଇଁ ନାଇଁ ଏମତି ଟିଭି ଏତେ ମୁଁ ଦେଖେନି। କେତେବେଳେ ଘରେ ତ ବୋଉ ଦେଖେ ଯେହେତୁ ସେ ନିୁଜ୍ ସବୁବେଳେ ପ୍ରାୟ ଟାଇମ ନିୁଜ୍ ଲାଗେ। ତ ସେଇଟା ଟିକେ ଶୁଣୁ।
ହଁ ହଁ।
ଏବେ ତ ଲାଇନ କଟିଗଲା।
ତାହଲେ ଆପଣ ତାହେଲେ ବେଶୀ ଟିଭି ଦେଖନ୍ତିନି ଫୋନ ତ ଅଛି। ଫୋନ ତ ଦେଖୁଥିବେ ଆଉ ଟିଭିି କଣ ଦରକାର।
ହଁ ଆଉ ଫୋନ ବି ମୁଁ ଏତେ ଟାଇ ଦେଖେନି। କାମରୁ ଫ୍ରି ହେଲେ ଦେଖିବା ଆଉ।
ଓହୋ କାମ କରନ୍ତ ତାହେଲେ ବେଶି ଟାଇମ୍?
ହଁ ସକାଳୁ ତ ଉଁ ସେମିତି ଛୋଟ ଏମତି ଟାଇମ ପାସ୍ କରିଦିଏ ଛୋଟ ଛୁଆଙ୍କ ସହ। ତାପରେ ଦଶଟା ନଅଟ ରୁ ଘର କାମ ଟିକେ କରିଦିଏ। ଘର କାମ ସାରିକି ଫୋନ ଟିକେ ଦେଖିକି ଶୁଏ। ଉଠିଲେ ଆ ଏମିତି ଚାଲେ ତ ଲାଇଫ ଆଉ।
ସକାଳୁ ଘର କାମ କରିକି ଫୋନ ଦେଖିକି ଶୁଅନ୍ତି? ଆଉ ଖାଆନ୍ତି କେତେବେଳେ ଗାଧାନ୍ତି କେତେବେଳେ?
ସେଇଥିରେ ଯାଉଛି ସବୁ।
ଓହୋ ଦଶଟା ଭିତରେ ତାଲେ ସବୁ କାମ ସରିଯାଏ?
ନାଇଁ ଦଶଟା ଏଗାରଟା ବାରଟା ଏମିତି ହେଇଯିବ। ରୋଷେଇ ସରୁ ସରୁ ତ ଏଗାରଟା ସାଢେ ଏଗାରଟା ଏମିତି ହେଇଯିବ ତ ଖାଇ ସାଙ୍ଗେ ଗାଧେଇକି ତାପରେ ବାରଟାରେ ଖାଇଥାଉ। ବାରେଟା ଭିତରେ ଖାଇ ଦେଇେଇକି ମୋବାଇଲ ଟିକେ ଦେଖେ ମୋବାଇଲ ଦେଖିକି ଶୋଇପଡେ ଟିଭିରେ ଦେଖେ ଯେତେବେଳେ ଦିଏ ମହାଭାରତ ହଉ କି ଯାହା ସେଇଟା ଟିଭିରେ କେବଳ ଦେଖି ନହେଲେ ଆଉ କିଛି ନାହିଁ ତେ ଦେଖିବା ପାଇଁ ପସନ୍ଦ କରେନି ଆଉ କିଛି କରେନି ଏମିତି ଆଉ।
ଖାଲି ଠାକୁରଙ୍କ ଜିନିଷ ମହାଭାରତ ରାମାୟଣ ଆଉ ବାଲକୃଷ୍ଣ ଏସବୁ ହେରିକା ଦେଖନ୍ତି।
ହଁ ଏ ତ ମୁ ଟିକେ ଦେଖିବା ପାଇଁ ଭଲ ଲାଗେ ତ ଦେଖୁଛି ଏବେ।
ହୁଁ ହୁଁ।
ଆପଣ କଣ କରୁଛନ୍ତି?
ମୁଁ ଏବେ ଏଇଠି ବସିଛି ଘରେ ମାମା କାମ କରିଦଉଛନ୍ତି। ତ ଆଉ ମୁଁ ତ କିଛି କରୁନି। ସେଥିପାଇଁ ଫ୍ରିଜ୍ ଟିକି ବସିଥିଲେ ମୁଁ କହିଲି ଫୋନ୍ କରିଦେବା ଆଉ।
ଆଛା। ପାଠ ପଢା ଚାଲିଛି?
ହଁ ପାଠପଢ଼ା ଚାଲିଛି ଆଉ।
ଆଛା ଆପଣ ତ ଏବେ କଲେଜ ପଢୁଛନ୍ତି? ଆପଣ ମାନେ ଛ ଟ ବେଳେ ସାଙ୍ଗସାଥି ଆଉ ଏବେ କଲେଜ ବେଳ ର ସାଙ୍ଗସାଥି ଭିତରେ କଣ ମାନେ ତଫାତ୍ କଣ ବିଷୟ ବିଷୟରେ ଟିକେ କହିବେ ନାଇଁ ଛୋଟବେଳେ କେମିତି ଥିଲା ଏବେ
ଛୋଟବେଳୁ ଆମେ କଣ ପ୍ରଥମରୁ ଦଶମ ଯାଏ। ସେମ ସାଙ୍ଗସାଥି ସେଇମାନଙ୍କ ସହ ଖେଳିଛୁ ବୁଲିଛୁ। ତ ସେଇମାନଙ୍କ ସହିତ ଟିକେ ଆମେ ଅଧିକ କ୍ଲୋଜ। ଆଉ ଯେହେତୁ କଲେଜ ରେ ନୂଆ ସାଙ୍ଗ ଆସିବେ ପୁଣି ଯିବେ ତ କଲେଜ ସାଙ୍ଗ ମାନେ ପୁରା ପରମାନେଣ୍ଟ ନୁହଁ କିନ୍ତୁ ସ୍କୁଲ ସାଙ୍ଗ କି ସ୍କୁଲ ଲାଇଫ ଇ୍ ତ ବେଷ୍ଟ ସେତେବେଳେ ସ୍କୁଲ ସାଙ୍ଗ ଯେମିତି
ସ୍କୁଲ ସାଙ୍ଗକୁ ତ କେବେ ବି ଭୁଲି ହବ ବନି ସେଜେତେ ବି ଯେତେ ବି ସେ ଯେତେ ବି ବାହାରକୁ ଯାଆନ୍ତୁ ଆସିଲେ ହିଁ ତ ସମସ୍ତେ ଯେମିତି କଥା ଆମେ କଲେଜ ଗଲେ କଣ ନୂଆ ସାଙ୍ଗସାଥି କଥା ପଢିଲେ ତାଙ୍କୁ ନେକଷ୍ଟ ଟାଇମ ଅଲଗା ଟାଇରେ ବି ଦେଖିଲେ ଆମେ ତାଙ୍କୁ ଚିହ୍ନି ପାରିବାନି ବଟ୍ ସ୍କୁଲ ଟାଇମ ରେ ଯଦି ଆମେ ତାଙ୍କ ସହିତ ମିଶିଥିବା କି କିଛି ବି ତ ସେ ଯେମିତି ହେଲେ ବି ଆମ ମନ ଭିତରେ ଥାଆନ୍ତି ତ ଅ ଦେଖିଦେଲେ ହିଁ ସାଙ୍ଗ ମାନେ ମନେ ପଡି ଯାଏ ତ ପା କଥାବାର୍ତ୍ତା ପୁଣି ସେ ପୁରୁଣା ସ୍ମୃତିକୁ ମୁଁ ମନେ ପକେଇକି ପୁଣି ଆଗ ଭଳିଆ ହେଇଯାଆନ୍ତି ତ ବହୁତ ଭଲ ଲାଗେ।
ଯେହେତୁ ଆମେ ଦଶ ବର୍ଷ ସେମାନଙ୍କ ସହିତ ପଢିଚେ଼ ଖେଳିଚେ ବୁଲିଚେ ତାଙ୍କ ସହିତ ବହୁତ ଖୁସି ମଜା ଏ ସବୁ କରିଛେ ଜାଣିଛନ୍ତି ଆମେ ଛୁଆବେେଳେ କଣ କରିଥାଉ ଯେତେବେଳେ କ୍ଲା ଫାଇଭ୍ ରୁ ୱାାନ ରୁ ଫାଇଭ୍ ଭିତରେ ପଢ଼ିଥିବ ସେତେବେଳେ ଆମେ ପାଞ୍ଚ ଜଣ ସାଙ୍ଗ ଥିଲୁ ତ ସେତେବେଳେ ଆମେ କଣ କରୁ ସ୍କୁଲରେ ଖାଇଚଟି ହୁଏ ଖାଇ ଚଟି ହେଲା ପରେ ଆମେ ମାନେ କାହା ବାରିକୁ ଯାଉ କଇଁଆ ଆଣିବା ପାଇଁ କୋଳି ଆଣିବା ପାଇଁ ତମି ସବୁ ମଜ ମସ୍ତି କରୁ। ଆଉ ଧନ୍ୟ ଆମେ ସାଙ୍ଗ ମାନଙ୍କୁ କହିଦେଇଥାଉ ଆଜି ସିଏ ଖଟା ଆଣିବ କାଲି ସିଏ ଖ ସେମିତି ସବୁ ଏମିତି ଗୋଟେ ଦିନ ପାଳି କରିକି ଆଣୁ। ବହୁତ ମଜା ଲାଗେ ସେ ସବୁ ଟାଇମ ଟା।
ହୁଁ ନିହାତି ବହୁତ ଭଲ ଥିଲା ସ୍କୁଲ ରେ ବି ଖ ଟା ନେଇଯାଇଥାଉ କ୍ଲାସ
ହୁଁ ଆଉ ଲୁଚେଇ ହଁ ସାର କୁ କି ମ୍ୟାଡାମ କ ରୁ ଲୁଚେଇକି କାଳେ ସେ ଦେଖିଦେବେ କିି ସେ କଣ? ଆଉ ସେତେବେଳେ ମାନେ ପା
ସାର୍ ବାଉ ମ୍ୟାମଙ୍କ ଠାରୁ ଯୋଉ ମାଡ ଖାଇବାରେ ବି ଇଏ ବି ଗୋଟେ ଅଲଗା ମଜା ଥାଏ ଛୋଟବେଳେ।
ହୁଁ। ଆଉ ସେତେବେଳେ ବି ମାନେ ଗୋଟେ ପାଞ୍ଚ ଟଙ୍କା ବି ଘରୁ ନେଲେ ବି ତାର ମୂଲ୍ୟ ଆମ ପାଇଁ ବହୁତ ଥିଲା ଛୁଆ ବେଳେ ନାଁ ମୁଁ ଆଜି ଆମ ଘରୁ
ସେତେବେଳେ ଆମେ ଦଶ ଟଙ୍କା ହଉ ପାଞ୍ଚ ଟଙ୍କା ଦି ଟଙ୍କା ଏତିକି ଧରିଲେ ଆମେ ବହୁତ ଖୁସି ହେଇଯାଉ ନାଇଁ ଆମେ ସ ସ୍କୁଲ୍ ନେଇକି ଯାଉଛେ କି କିଛି ବି ଆମେ କିଣି ଦଉଛେ।
ହଁ ଆଉ ଟଙ୍କା ଟେ ଗୋଟେ ଜିନିଷ ବି ଆଣିଲେ ଆମେ ସବୁ ସେଇ ଯେ ହୁଁ ଯେତେ ବିି ପିଲା ଥାଉ ଟଙ୍କାଟେରେ ଗୋଟେ ଜିନିଷ ଆଣିଲେ ସେଇ ଆମର ଯେତେ କ୍ଲୋଜ୍ ଫ୍ରେଣ୍ଡ୍ ଥିଲେ ଆମେ ମିଶି ଖାଉ ଯେ ସେଇଟା ଅଧିକ ଗୋଟେ ଖୁସି ଲାଗେ।
ହୁଁ ଏତେ ଖୁସି ଲାଗିବା କଥା ନୁ ଆଉ ଆପଣ ରୋଷେଇ ବାସ କଣ କରନ୍ତି ନାଁ ନାଇଁ?
ହୁଁ ରୋଷେଇ ବାସ ବେଳେ ବେଳେ କରେ ସବୁବେଳେ ତ ମୁଁ ଏତେ କରେନି ବେଳେ ବେଳେ ମୁଁ ଏତେ
ଆଜି ଆପଣ କଣ ବ ବନେଇଛନ୍ତି?
ମୁଁ ଆଜି କିଛି ବନେଇନି ମୋ ମାମା ଆଜି ହରଡ଼ ଡାଲି କରିଛନ୍ତି ଗରମ ଭାତ କରିଛନ୍ତି ସୋୟାବିିନ ଆଳୁ ଭଜା କରିଛନ୍ତି ଆଉ ତେଲରେ ଆଳୁ ବାଇଗଣ ଟମାଟୋ ଗଡ଼େଇ ଦେଇଛନ୍ତି ଦଳିକି ଖାଇବା ପାଇଁ ଆଉ।
ଆଚ୍ଛା।
ହୁଁ। ହୁଁ ଯୋଉ ପାଗ ହଉଛି ଗରମ ନ ଖାଇଲେ ହବନି। ଏକ ରେ ତ ଦେହ ଖରାପ ଥଣ୍ଡା। ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି ଖାଇଲେଣି ନା ନାହିଁ?
କଣ କହିଲେ?
ହେଲେ ଆପଣଙ୍କ ଘରେ ସମସ୍ତେ କଣ ଖାଇଲେଣି ନାଁ ନାଇଁ?
ନାଇଁ ଆମେ ଖାଇସାରିଲୁଣି ସମସ୍ତେ ଖାଇସାରିକି ଏଇତ ବର୍ଷା ପକଉଛି ତ କିଛି କାମ କରିପାରୁନୁ ବସିଛୁ ଏବେ ଘରେ।
ଓ ହୋ। ଆଉ ଆପଣଙ୍କ ପିଲାଦିନ କେମିତି କଣ ମେମୋରିବଲ୍ ଥିଲା?
ଆମର ଏଇଠି ତ ପିଲା ଦିନେ ବହୁତ ମେମୋରି ଥିଲା ମାନେ ଆମର ସ୍କୁଲ୍ ଲାଇଫ୍ ଆମ ସାହିରେ ହିଁ ସ୍କୁଲ୍ ଥାଏ ତ ଅ ଛୋଟ ବେଳେ ଆମେ ପଞ୍ଚ ଉଁ ପ୍ରାଥମିକ ବିଦ୍ୟାଳୟ ଯୋଉ ଆମର ଯାଇଛି ପାଞ୍ଚ ଆମ ସାହିରେ ହେଇଛି ନା ତ ଏଇଟା ପାଞ୍ଚ ବର୍ଷ ଥିଲେ ମାନେ ପ୍ରଥମ ଠୁ ପଞ୍ଚମ ଯାଏ ତ ଆମେ ଏଇଠି ପ୍ରଥମ ଠୁ ପଞ୍ଚମ ଯାଏ ପଢିଥିଲୁ। ଆଉଁ ପଞ୍ଚମ ଯାଏ ଯେତିକି ଆମେ ଯୋଉ ଯୋଉ ସବୁ ସାଙ୍ଗମାନେ ଥିଲୁ ସେମାନେ ବି ଆମେ ମାନେ ସେଇ ସାଙ୍ଗ ମାନେ ବି ଆମେ ଲାଷ୍ଟ୍ ଥିଲୁ ପ୍ଲ ମାନେ କଲେଜ୍ ଶେଷ ହେଲା ଏବେ ବି ଆମେ ସେମିତି ଅଛୁ। ମାନେ ସେଇ ସାଙ୍ଗ ମାନେ ତ ପ୍ରଥମରୁ ସେ ଆମର ସାଙ୍ଗ ହେଇ ହେଇ ଏବେ ବି ସୁଧା ଆମେ ସାଙ୍ଗ ହେଇକି ଅଛୁ। ତ ଯେତେବେଳେ ଆମେ ପଞ୍ଚମ କ୍ଲାସ୍ ସରିଲା ଯେତବେଳେ ଆମେ ଆଉ ଗୋଟେ ସ୍କୁଲ୍ କୁୁ ଗଲୁ ସେଠି ନୂଆ ସାଙ୍ଗମାନେ ସେ ନୂଆ ସାଙ୍ଗ ମାନେ ବି ବହୁତ୍ ଭଲ ଥିଲେ ଆମ ପାଇଁ ବହୁତ୍ ମାନେ ସାହାଯ୍ୟ କରନ୍ତି ସାହାଯ୍ୟ କଣ ଯୋଉ ସବୁ ସବଜେକ୍ଟ ନ ଆସିକି କଣ କୁହନ୍ତି ସାଙ୍ଗସାଥି ହୁଅ ମିଶିକି ଖେଳୁ ଆମ ସହିତ ବି ସେମାନେ ବହୁତ ଭଲ ଥିଲେ। କଲେଜ୍ ବି ବହୁତ୍ ଭଲ ଥିଲା ସ୍କୁଲ୍ ଠୁ ଆଉ କଲେଜ୍ କଣ ଏତେ ଭଲ ହେଇପାରିବ କହିପାରିବା କି ଯେତେ ହେଲେ ଛୋଟବେଳ ଟାଇମ୍ ତ ବହୁତ୍ ଭଲ ନା। ତ ଏମିତି ଛୋଟବେଳ ଟାଇମ୍ କଟିଥିଲା ବହୁତ୍ ଭଲ ସେ।
ତାହେଲେ ଆପଣ ଭଲ ସାଙ୍ଗ ପାଇଛନ୍ତି ପୁରା ଫାଷ୍ଟରୁୁ ଲା ତାଙ୍କୁ ଧରେଇକି ରଖିଛନ୍ତି ଆଉ।
ହୁଁ-ହୁଁ। କାହିଁକି ମାନେ ସାଙ୍ଗସାଥି ମାନେ ପଢିଥିବେ ଯଦି କଲେଜ୍ ପରଠୁ ସବୁ ଅଲଗା ହେ କିଏ କୋଉ କଲେଜ୍ ରେ ପଢିବ କିଏ ଯାଇକି କୁଆଡ଼େ ପଢିବ ତ ଏମିତି ଆମର ହେଇନି ଆମେ ସବୁ ସାଙ୍ଗ ବି ଏକାଠି ହେଇକି ଅଛୁ। ଅ ବହୁତ ଖୁସି ଲାଗେ ସେଇଟା ଭାବି କି।
ଏବେ କଣ କରୁଚନ୍ତି?
ଏବେ ମୋର ଗ୍ରାଜୁଏସନ୍ ଚାଲିଛି। ସେକେଣ୍ଡଡିୟର୍। ତ ଆଉ ଦି ବର୍ଷ ପଢା ସରିଲା ପରେ କରିବା ଆଉ।
ହୁଁ-ହୁଁ।
ଆଚ୍ଛା ଆପଣଙ୍କ ଗାଁରେ ରଥଯାତ୍ରା କେମିତି ପାଳନ କରାଯାଏ ଯେମିତି ଆଗକୁ ଦର ରଥଯାତ୍ରା ଆସୁଚି ଏବେ ତ ଭଗବାନ ଏ ଯୋଉ ମହାପ୍ରଭୁ ଅଛନ୍ତି ଅଣସର ଘରେ ଜାଣିଥିବେ ତାଙ୍କ ସାନ ସ୍ନାନ ପୂର୍ଣ୍ଣମା ସରିଲା ପରେ ତ ଆପଣଙ୍କ ଗାଁ ରେ ଆପଣ ପାଳୁଚନ୍ତି ନା ଯାଉଛନ୍ତି ପୁରୀ?
ନା-ନା ମୁ ପୁରୀ ଯାଉନା ଗାଁ ରେ ହିଁ ଆମେ ପାଳୁ।
ଗାଁରେ କେମିତି ରଥଯାତ୍ରା ହୁଏ?
ରଥଯାତ୍ରା ଯେହେତୁ ଆମ ଓଡ଼ିଶାରେ ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ଯେମିତି ହେବ ଆଉ କଣ ଗାଁରେ ସେମିତି ହେଇପାରିବ। ସେତେ ଯାହା ହେେଲେ ଟିକେ ଫରକ୍ ତ ଆମ ଗାଁ ରେ ଦିଟା ରଥ କରାହୁଏ, ଆଉ ଛୋଟ ଛୁଆ ମାନେ ଏମିତି ଛୋଟ ରଥ ବି ବନାନ୍ତି କିନ୍ତୁ ଦିଇଟା ରଥ ମେନଲି ହୁଏ। ସେ ରଥ ଦୁଇଟାରେ ସେ ଗାଁ ଟାଙ୍କ ରଥ ବୁଲନ୍ତି। ଆଉ ପିଠାପଣା ବି କରନ୍ତି ତାଙ୍କ ମାଉସୀ ଘର ଯେଉଠି ହେଇଥାଏ ଠାକୁରଙ୍କର ସେ ମାଉସୀଆରେ ପିଠା ହୁଏ ଏମିତି ହୁଏ ଆଉ ଆଚ୍ଛା ହଉ ମୁଁ ଆପଣଙ୍କ ଟିକେ ପ କଲ୍ କରୁଚି।
ହଁ।